ହାଲୋ। ନମସ୍କାର ଦିଦି, ନମସ୍କାର।
ପୁଣି କଣ କରୁଚନ୍ତି?
ଆ ମୁଁ ଏଇଠି ଛାତ ଉପରେ ଠିଆ ହେଇଛି ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରୁଛି। ଆପଣ ଭଉଣୀ।
ମୁଁ ଘର ଭିତରେ ରହିଛି ଆଉ। ଏବେ ତ ବର୍ଷା ହଉଚି ବାହାରେ ସେଥିପାଇଁ ଘର ଭିତରେ ରହିଛି ଆଉ।
ଆଜ୍ଞା ଆପଣ ଆଡ଼େ ବର୍ଷା ହେଉଛି ଆମ ଆଡ଼େ ବର୍ଷା ଛାଡ଼ି ଯାଇଛି।
ହ ହୋ ହଉ ଭଲ ଆଉ।
ଆଉ ଭଉଣୀ
ଆଜି କଣ ଖାଇଛନ୍ତି?
ଆଜି ଏଇ ଭାତ। ହଁ ଏଇ ଭାତ ଡାଲି ଭଜା। ପାମ୍ପଡ ତରକାରୀ ଏଇ ସବୁ। ଆଉ ଆପଣ ଦିଦି?
ହୁଁ ମୁଁ ତ ଘର ଖାଇବା ଖାଏ ଆଉ ଘରେ ତିଆରି ଖାଇବା ଗରମ ଗରମ। ଦେହ ପାଇଁ ଭଲ ଆଉ।
ଆଜ୍ଞା।
ହଉ ଆମ ଜୈବ ମଣ୍ଡଳ କାହାକୁ କାହା ନେଇକି ତିଆରି କହିବି? ପ୍ରାକୃତିକ ପରିବେଶ ଜଳ ସ୍ଥଳ ଉଦ୍ଭିଦ ପ୍ରାଣୀ ମାନଙ୍କୁ ନେଇ ଗଠିତ। ତେଣୁକରି ଅଷ୍ଟମମଣ୍ଡଳ ବାରିମଣ୍ଡଳ ବାୟୁମଣ୍ଡଳ ଓ ଜୈବ ମଣ୍ଡଳ ପ୍ରାକୃତିକ ପରିବେଶର ଅନ୍ତର୍ଭୁକ୍ତ। ତେଣୁକରି ପ୍ରାକୃତିକ ପରିବେଶରେ ରହିବା ଟା ଦେହ ପାଇଁ ବହୁତ ହିତକାରକ।
ନିଶ୍ଚିନ୍ତ ଦିଦି ଆମ ପ୍ରାକୃତିକ ପରିବେଶରେ ସବୁ ରାସାୟନିକ ପଦାର୍ଥ ସବ ପ୍ରୟୋଗ କରିକି ଲୋକମାନଙ୍କର ଜନଜୀବନ କ୍ଷତି ପହଞ୍ଚଉଛି। ଆମେ ତାକୁ ପ୍ରାକୃତ ଲୋକମାନଙ୍କର ନିହା ନିଶ୍ଚିନ୍ତ।
ତେଣୁକରି ପ୍ରାଣୀ ବଞ୍ଚିବା ପାଇଁ ବହୁତ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ସେମାନେ ନିର୍ଭର କରନ୍ତି ଜୈବ ମଣ୍ଡଳ ଉପରେ। ମନୁଷ୍ୟ ତାର ମୌଳିକ ଆବଶ୍ୟକତା ଟା ଅ ମାନେ ସେଇଥିରୁ ପାଏ ଖାଦ୍ୟ ହଉ ବସ୍ତ୍ର ହଉ ବାସଗୃହ ହଉ ଆଉ ମାନେ ମୃତ୍ତିକା ଉପରେ ବି ମାନେ ନିର୍ଭର କରିଥାଏ। ଆମେ ଯଦି ମଣିଷ ମାନେ ସେଇଟା ବୁଝି ପାରୁନାହାନ୍ତି ଆଜିକାଲି ବହୁତ ମାନେ ନଷ୍ଟ କରିବାରେ ଚାଲିଛନ୍ତି। ଧୀରେ ଧୀରେ ପୃଥିବୀ ନଷ୍ଟ ହବାରେ ଲାଗିଛି।
ଆଜ୍ଞା ଦିଦି।
ଉଁ ସବୁ ପ୍ରକାର ଅସୁବିଧା ବି ଆମର ଲେଟ ରେ ଏବେ ବର୍ଷା ହଉଛି। ଶୀତ ବି ଠିକ ରେ ହଉନି ଖରାର ପ୍ରକୋପ ଟା ବି ବଢି ଯାଉଛି। ତା ରେ ବି ରହିବା ମାନେ ବହୁତ କଷ୍ଟକର ହେଇଯାଉଛି। ସେ ଗଛ ଉଦ୍ଭିଦ କ୍ଷୟ ମ୍ରୁତିକା ବି କ୍ଷୟ ହଉଛି ପାହାଡ କାଟିକି ଲୋକମାନେ ପୁରା ହୁଁ ନଷ୍ଟ କରି ସାରିଲେଣି।
ଆଜ୍ଞା ଦିଦି ଆମ ଜୈବମଣ୍ଡଳ କୁ ଅ ନିଶ୍ଚିନ୍ତ ଏଇ ସବୁ ରାସାୟନିକ ପଦାର୍ଥ ମାନ ଏବଂ ଅ ଯୋଉ ଆବର୍ଜନା ଆଜ୍ଞା ବିଭିନ୍ନ କଳକାରଖାନାରୁ ଯୋଉ ଆସୁଥିବା ନିର୍ଗତ ଧୁଆ ଓ ଗା ଯୋଉ ପେଟ୍ରୋଲ ଗାଡି ଚଲଉଛନ୍ତି ତେଲ
ଗାଡିର ଯୋଉ ଉପଯୋଗ କଲେଣି ଏବେ। ଏ ହଜାର ହଜାର ଲକ୍ଷ ଲକ୍ଷ ର ଗାଡିର ସୃଷ୍ଟି ପୁରା ପ୍ରଦୂଷଣ ହେବାରେ ଲାଗିଛି। ନିଶ୍ୱାସ ପ୍ରଶ୍ୱାସରେ ଯେମିତି ଦିଲ୍ଲୀରେ ଏବେ ନି ନିଶ୍ୱାସ ପ୍ରଶ୍ୱାସ ବି ନବାକୁ ବହୁତ କଷ୍ଟକର ହେଇ ପଡୁଛି ସେମାନେ ଘରେ ଘରେ ମାନେ ଛୋଟ ଛୋଟ କୁଣ୍ଡରେ ଏବେ ଗଛ ଲଗେଇକି ସେ ମାନେ ସେ ମୁଣ୍ଡ ପାଖରେ ବସିକି ଅମଳଜାନ ନବା ପାଇଁ ଚେଷ୍ଟା କରୁଛନ୍ତି। ଶୀତଦିନେ ତ ଏତେ ମାନେ ପ୍ରଦୂଷଣ ହଉଛି ଯେ ବାୟୁମଣ୍ଡଳ ମାନେ ରହିବା ହଉନି ମୁସ୍କିଲ ହେଇଯାଉଛି ସେପଟରେ। ଆମର ଏପଟରେ ପାହାଡ ପର୍ବତ ଆଉ ଜଙ୍ଗଲ ସୁରକ୍ଷା କରିବାଟା ଆମକୁ ମାନେ ଆଁ ବହିରେ ପଢିବା ଦରକାର ଲୋକ ସଚେତନ ହବା ଦରକାର।
ନିଶ୍ଚିନ୍ତ ଦିଦି ଆଜ୍ଞା ଆମେ ବୃକ୍ଷଲତା ଆମର ବନ୍ଧୁ ଅଟେ ସେ ବୃକ୍ଷରତା ବର୍ତ୍ତମାନ ଯୋଉ କାଟି ଦଉଛନ୍ତି ବୃକ୍ଷ ମାନଙ୍କୁ ଯୋଉ ଧୋଂଶ। କରିଉଛନ୍ତି କାଟି ଦଉଛନ୍ତି ଯାହା ଫଳରେ କି ଆମେ ଅଙ୍ଗ ଅମ୍ଳର ଅମ୍ଳଜାନ ପରିମାଣ କମି ଯାଉଛି।
ହୁଁ ହ
ଯାହା ଫଳରେ ଲୋକମାନାନଙ୍କର କ୍ଷତି ହଉଛି ପଶୁ ପକ୍ଷୀ ମାନେ ମଧ୍ୟ ତାଙ୍କ ଖାଦ୍ୟ ମିଳୁନାହିଁ ସେମାନେ ଆହା କାରରେ ବୁଲୁଛନ୍ତି।
ଲୋ ପାଇ ହେଇଗଲେଣି ବି ବହୁତ ଘର ମାନେ
ଆଜ୍ଞା ଆଜ୍ଞା ଯୋଉ ଆମ ଜେଜ କାଳ ଅମଳରେ ଥିଲା ସେ କେତେବେଳେ ଶାଗୁଣ ଥିଲା ଏବଂ
ଶାଗୁଣା ବହୁତ କମ ମାନେ ଆଉ ତ ଦେଖା ବି ହଉନାହିଁ।
ହୁଁ
ଆଉ ହଁ ବୃଷ୍ଟିପାତ ବି କମି ଯାଉଛି। ହୁଁ ମାନେ ଏଇସବୁ ଅସୁବିଧା ଟା ହଉଛି ଆଉ ଠିକରେ ମାନେ ଜଳବାୟୁ ନହବାରୁ ଚାଷ ବାସ ବି କମିଗଲାଣି?
ଆଜ୍ଞା ଦେଇ।
ହୁଁ। ଆଉ କଣ?
ଆମ ଏ ମାନେ ବର୍ତ୍ତମାନ ଯଅ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ଆଉ ସ୍ଥଳ ଭାଗ ହ୍ରାସ ପାଇଲାଣି ଧୀରେ ଧୀରେ ପାଣି ମାଡି ଆସ ଆସିଲାଣି ଯାହାଫଳରେ କିି ପୃଥିବୀ
ସମୁଦ୍ରର ଗଭୀରତା ଧୀରେ ଧୀରେ ବ ମାନେ ବୃଦ୍ଧି ପାଇଛି। ମାନେ କୁଳ ଖାଇ ଖାଇ ଆସିଲାଣି।
ନିଶ୍ଚିନ୍ତ ଆମ ବିଶ୍ୱତପନ ଯୋଗୁ ଆମେ ହଁ ପୃଥିବୀର ତାପମାତ୍ରା ତାର କମିଗଲାଣି ଯାହାଫଳରେ କି ଉ କଳିଯୁଗ ଧ୍ଵଂସ ପାଇବାରେ ଆଉ କମ ଦିନ ବାକି ଅଛି।
ହୁଁ।
ଆଜ୍ଞା। ଆଉ ଆପଣ ଆପଣ ପରିବେଶର କିପରି ଭାବେ ସୁରକ୍ଷା ଉ ନ ଦଉଛନ୍ତି କିପରି ଭାବେ
ମୁଁ ତ ବହୁତ ସାରା ଗଛ ଲଗାଏ ମତେ ଗଛ ଲଗେଇବାକୁ ବହୁତ ଭଲ ଲାଗେ ପ୍ରକୃତିକୁ ଉପଭୋଗ କରିବାକୁ ମତେ ବହୁତ ଭଲ ଲାଗେ ଆଉ ମାନେ ଯୋଉଟା କି ଆମ ପରିବେଶରୁୁ ମିଳିଥାଏ ଯୋଉ ଖାଦ୍ୟ ପଦା ତ ମତେ ତ ବହୁତ ଫଳ ଖାଇବାକୁ ଭଲ ଲାଗେ ପରିବା ବି ଖାଇବାକୁ ଭଲ ଲାଗେ ହ ଆମର ସେ ସେଗୁଡା ସବୁ ଲାଗେ ଆଉ ମତେ ମୁଁ ବି ସମସ୍ତଙ୍କୁ କହକି ମାଛ ଲଗାଅ ଆଉ ଗଛ ହଉଛି ଆମର ମାନେ ସବୁଠୁ ବଡ ବନ୍ଧୁ
ଆଜ୍ଞା ଆପଣ ମାନେ ନିଜ ପରିବେଶ କୁ
ଆମେ ଲୁଗାପଟା ବାସନ କସନ ଧାନ ଚାଉଳ ପାନୀୟ ହଁ ଆଉ ଚେୟାର ଟେବୁଲ ବହି ପତ୍ର ଏ ସବୁ ଯାକ ଜିନିଷ ଆମେ କିଛି ନା କିଛି ବ୍ୟବହାର ହେଲେ ଲାଗୁଛି ତେଣୁକଳି ଏବେ ଏଇଟି ନ ମାନେ କଣ ଉଁ ଉ ପୃଥିବୀ ପୃଷ୍ଠ ତାପରେ ଜଳ ଆଉ ପୃଥବୀ ପୃଷ୍ଠର ଜଳ ଆଉ କଣ କହିଲ ଜଙ୍ଗଲ ଏସବୁ ସୁର ରା ପଶୁପକ୍ଷୀଙ୍କ ସୁରକ୍ଷା ଆମର ଖଣିଜ ପଦାର୍ଥର ସୁରକ୍ଷା ଆମକୁ ବି ନବାକୁ ପଡିବ ଆମେ ହଉଛେ ଦେଶର ଭବିଷ୍ୟତ ଆମେ ହଉଛେ ସୃଷ୍ଟି ର ଭବିଷ୍ୟତ ତ ଆମେ ଯଦି ସୃଷ୍ଟି କି ଚାହିଁବା ବି ନଷ୍ଟ କରିଦେଇ ପାରିବା ମନୁଷ୍ୟ ତ ନଷ୍ଟ କରି ଚାଲିଲେଣି ନଷ୍ଟ ଆମେ ବି ଭଲରେ ରଖିପାରିବା ବୁଝିପାରିଲା କି ଶିଳ୍ପ ଯୋଉ ହାରରେ ବୃଦ୍ଧି ପାଇଛି ଶିଳ୍ପ ଯୋଉ ବୃଦ୍ଧି ଉ ଇସ୍ପାତ କାରଖାନା ଗୁଡିକ ଶିଳ୍ପ ଯଉହାରରେ ବୃଦ୍ଧି ପାଇଛି ଆମର ସବୁ ନଦୀ ନାଳ ଗୁଡାକ ବି ସବୁ ଜଳ ନିଷ୍କାସନ ଯୋଉ ହଉଛି ସେ ସେଥିରେ ବି ବହୁତ ସାରା ପ୍ରଦୂଷଣ ଆଉ ପଲିଥିନ୍ ଅପରିଷ୍କାର ଜଳ ସେ ନଦୀରେ ମିଶିଲେ ଆମ ଜଳ ସବୁ ମାନେ ଧୀରେ ଧୀରେ ନ ମାନେ ଉପଯୋଗ ହେଇପାରୁନି ଠିକ ରେ ପାନୀୟ ହିସାବରେ ହଉ କି ଗାଧୁଆ ହିସାବ ରେ ହଉ କି ସେ ଜଳ ଗୁଡିକ ଆମର ସବୁ ହୁଁ କାରଖାନା ମାନଙ୍କରେ ଲାଗି ଯାଉଛି
ଆଜ୍ଞା ଦିଦି ଆମ
ଏଠି ଆମର ସବୁ ନଷ୍ଟ ହବାରେ ଲାଗିଛି
ଆଜ୍ଞା ଆମେ ପୃଥିବୀ ତ ତିନୋଟି ମଣ୍ଡଳକୁ ନେଇ ଗଠିତ ଅସ୍ତ ମଣ୍ଡଳ ବାୟୁ ମଣ୍ଡଳ ବାରିମଣ୍ଡଳ ଜୟମଣ୍ଡଳ ଚାରୋଟି ମଣ୍ଡଳ କୁ ନେଇ ଗଠିତ ହଁ ତା ଦେହରେ ବିଭିନ୍ନ ମଣ୍ଡଳରେ ବିଭିନ୍ନ ଉପାଦାନକୁ ନେଇ ମଧ୍ୟ ଗଠିତ ହୋଇଛି ତାପରେ ଆମେ ଯୋଉଠି ରହିଛେ ସେଟା ବାୟୁ ସେଟା ଜୈବ ମଣ୍ଡଳ ଜୟମଣ୍ଡଳରେ ବିଭିନ୍ନ ଉଦ୍ଭିଦ ପ୍ରାଣୀ ମାନେ ଏ ଏକାଠି ହୋଇ ହ ବାସ କରନ୍ତି ଯାହାଫଳରେ କିସେ ଯଦି ଉ ପରସ୍ପର ପରିପୂରକ ଅଟନ୍ତି। ପ୍ରାଣୀ ବିନା ଉଦ୍ଭିଦ ବଞ୍ଚି ପାରିବନି କି ଉଦ୍ଭିଦ ବିନା ପ୍ରାଣୀ ବଞ୍ଚି ପାରିବନି ପରସ୍ପର ହିଁ ତାର ପରିପୂରକ
ହୁଁ ହୁଁ
ନିଶ୍ଚିନ୍ତ ଯଦି ଆମେ ଉଦ୍ଭିଦକୁ ଧ୍ୱସଂ କରିଦବା ତାହେଲେ ପ୍ରାଣୀ ମାନେ ବିନା ନ ଖାଇ ନ ପି ସେ ହଇରାଣ ହେଇଯିବେ ଛଟ ପଟ ହେଇ ମରିଯିବେ ହଁ ଜଙ୍ଗଲ ବି ଧ୍ବଂସ ପାଇଯିବ
ହୁଁ ହଉ ଆ ପ୍ରାକୃତିକ ପରିବେଶ ର ତ ଆମେ ବିଭିନ୍ନ ପ୍ରକାର ଦ୍ରବ୍ୟ ସଂଗ୍ରହ କରିଥାଉ ଯାହାକି ଜମିରୁ ଶସ୍ୟ ଉତ୍ପାଦନ ନଦୀ ଜଳାଶୟ ସମୁଦ୍ରରୁ ଉଁ ମତ୍ସ୍ୟ ସଂଗ୍ରହ ଜଳରୁ ଜଙ୍ଗଲରୁ କା ଠ ବାଉଁଶ ଫଳ ଝୁଣା ମହୁ ଆଦି ଦ୍ରବ୍ୟ ବି ସଂଗ୍ରହ କରିଥାଉ ସେଗୁଡିକ ଆମର ନିତ୍ୟ ଦିନରେ ଆମର ବ୍ୟବହାର କରାଯାଏ ଖଣିଜ ରୁ ମାନେ ଧାତୁ ଉତ୍ତୋଳନ ପଶୁ ପାାଳନ ଇତ୍ୟାଦି କାର୍ଯ୍ୟ ଗୁଡିକ ମାନେ ଏଇ ପ୍ରକ୍ରିୟା ଗୁଡିକ ମନୁଷ୍ୟ ବି କରିଥାଏ। ବୁଝିଲେ ଆଉ ବିଭିନ୍ନ ଦ ଦ୍ରବ୍ୟକୁ ଆମେ ଯାନ୍ତ୍ରିକ ପଦ୍ଧତିରେ ପରିବର୍ତ୍ତନ କରିକି ବି ବ୍ୟବହାର କରୁ ଯେମିତି ଆମେ ଧାନ ରୁ ଚାଉଳ ଗହମ ରୁ ଅଟା କପାରୁ ଲୁଣି ବାଉଁଶରୁ କାଗଜ ତୈଳବୀଜ ରୁ ତେଲ ଏଇସବୁ ଜିନିଷ ଗୁଡିକ ଆମେ ଡାଇରେକ୍ଟ ତ ବ୍ୟବହାର କରିପାରୁନେ ଆମେ ସେ ସେଗୁଡିକ କଣ କରିବା ଯନ୍ତ୍ର ଦ୍ଵାରା ଆମେ ତାକୁ ମାନେ ଠିକ ରେ ଉପାୟ କରିପାରିବା।
ଆଜ୍ଞା ଭଉଣୀ ଆ ବର୍ତ୍ତମାନ ଆଜ୍ଞା ଭଉଣୀ ଅ ବର୍ତ୍ତମାନ ଆମେ ସବୁ ବିଭିନ୍ନ ପ୍ରକାର ଅ ପ୍ରଯୁକ୍ତି ବିଦ୍ୟା ଦ୍ଵାରା ବିଭିନ୍ନ କୌଶଳ ମାଧ୍ୟମରେ ସବୁର କିଛି ଉପାୟ ଅବଲମ୍ବନ କରାଯାଉଛି ଯାହାକି କି ମନୁଷ୍ୟ କିଛି କାମ ନ କରି କର୍ମ ଖୋଡି ହେଇଯାଉଛି।
ହୁଁ ଫଳରେ ଦେହ ରୋଗ ଗ୍ରସ୍ତ ହଉଛି ହଁ ଏକ୍ସରସାଇଜ ମାନେ ସେଦିନ ଯଉ ବ୍ୟାୟାମ
ବ୍ୟାୟାମ ବ୍ୟାୟାମ ଦ୍ଵାରା ହିଁ ଲୋକମାନେ ଯେପରିକି ଉଦାହରଣ
ଥିଲା କାରଣ ସେମାନେ ନିଜେ ନିଜେ ନିଜର ଯେମିତି ଆମେ ଢିଙ୍କିରୁ ଚାଉଳକୁ ଟିକି ହଁ ଯେ ଚୁନା କରୁଥିଲେ ଯେମିତି ଧାନରୁ ଚାଉଳ କରିକି ଆମେ ଭାତ ରାନ୍ଧୁଥିଲେ ଯେମିତି ପାଣି କୂଅରୁ ପାଣି କାଢିକି ଆମେ ବ୍ୟବହାର କରୁଥିଲେ ତା ଫଳରେ ଆମ ଗୋଡ ହାତ ସବୁ କିଛି ମାନେ ବ୍ୟାୟାମ ରେ ପରିଣତ ହଉଥିଲା ଆଉ ଆମେ ସୁସ୍ଥ ହିଁ ରହୁଥିଲେୁ ଯେମିତି ମସଲା ବାଟା ହଉଥିଲା ଶିଳରେ ସେ ସବୁ ଜିନିଷ ଗୁଡିକ ଏବେ ଧୀରେ ଧୀରେ ମାନେ ବନ୍ଦ ହେଇଗଲାଣି କାରଣ ଆମେ ଯନ୍ତ ବିଭିନ୍ନ ଡନ୍ ର ଯନ୍ତ୍ରପାତି ଦ୍ଵାରା ଲୋକ ଏସବୁ ଜିନିଷ କୁ କରିଦଉଛି କାରଣ ନିଜେ ନିଜେ ଆଉ ବ୍ୟାୟାମ କରିପାରୁନି ତେଣୁକରି ବିଭିନ୍ନ ପ୍ରକାରରେ ମେଦ ବହୁଳଉ ଡାଇବେଟିସ ହଉ ଏ ସବୁ ରୋଗରେ ସେ
ପୀଡ଼ିତ ହଉଛି।
ହଉ ମୁଁ ଆ ପଶୁପାଳ ଆଜ୍ଞା
ଆପଣ ବହୁତ ପ୍ରକାର ସୁନ୍ଦର ପ୍ରାକୃତିକ ପରିବେଶ ବି ରେ ମତେ ବର୍ଣନା କରିୁଥିବାରୁ ମୁଁ ଅତ୍ୟନ୍ତ ଖୁସି ହଉଛି ମତେ ବହୁତ ଶିଖିବାକୁ
ଆଜ୍ଞା।
ଶିକ୍ଷିବାକୁ ମଧ୍ୟ ମିଳିଲା ପ୍ରାକୃତିକ ପରିବେଶର ବହୁ ସାରା ଆପଣ କଥା ମାନ ସବୁ କହିଲେ
ହୁଁ ଠିକ ଅଛି ଭଉନ ଆଜ୍ଞା ହଉ କଥା ହେଇକି ବହୁତ ଭଲ ଲାଗିଲା ରୁହ ଆଜ୍ଞା।
ବହୁତ ଧନ୍ୟବାଦ।
ହୁଁ।